ହ୍ୟାଲୋ।
ଏବେ ଏବେ କଣ କରୁଥିଲେ?
ଏବେ ହଁ କେତେଟା ହେଲା ତିନିଟା ତ ମୁଁ ତମେ ଦିଟାବେଳୁ ଟିକେ ଟିକେ ପଢାପଢି କରୁଥିଲି। ଆଉ ପଢାପଢି କରିସାରିଲା ପରେ ଅ ବାହାରକୁ ଆସିଲି। ବାହାରେ ପ୍ରଥମେ ଦେଖିଲି ଆଗ କଣ କେମିତି ଅଛି। ପାଗ ଟିକେ କାଆଲିଆ ଥିଲା। ବାହାରୁ ଟିକେ ଗଲି ଟିକେ ବୁଲାବୁଲି କରିକି ଆସିଲି। ଆସିଲା ପରେ ମତେ ଟିକେ ଟିକେ ଭୋକ ହେଲା ଭୋକ ହେଲା ତାପରେ ମୁଁ କହିଲି ଖାଇବି। ଖାଇବି ତ ହଁ ମୁଁ ଗଲି ଭାତ ଭାତ ବାଢିବା ଷ୍ଟାର୍ଟ କଲି। ସେତେବେଳେ କଣ ହେଲା ନା ଗୋଟେ ଡେଲିଭେରି ବାଲା ଆସିଲା। ସେ ନା ଆମର ଆଙ୍ଗରୁ ଗୋଟେ ଆସିଥିଲା। ବେଡସିଟ ଗୋଟେ ଆସିଥିଲା ତ ସେଇଟା କ କୁ ପସନ୍ଦ ଆସିନଥିଲା ସେଇଟାକୁ ଫେରାଇବାର ଥିଲା ଆମର। ତ ମୁଁ ମୁଁ ତ ମୋ ମୋବାଇଲ ନେଟୱାର୍କ ବାହାରି ଥିଲା। ତ ବାବା ଆସିଥିଲେ ଆସିକି କହିଲେ ଯେ କଣ ଫେରାଇବାର ଥିଲା? ତାପରେ ମୁଁ ସେ ବେସିଟାକୁ ଆଗେ ପୁରେଇଲି ଏଟା କଣ ନା ବାହାରେ ପଡିଥିଲା। ନୂଆ ଟା ଆଉ ସେଟାକୁ ଭଲସେ ଆଗେ ତା ଯୋଉ ଥିଲା ପ୍ୟାକେଟ ଯୋଉ ପ୍ୟାକେଟ ରେ ସେ ଆସେ। ସେ ପ୍ୟାକେଟ ରେ ପୁରେଇଲି। ଟରେ ବେଡସିଟ୍ ପୁରେଇଲି ତାପରେ ସେଥିରେ ତକିଆ ଖୋଳପୁରେଇଲି ତକିଆ ଖୋଳ ଦିଟା ଥିଲା ପୁରାଇ ସାରିଲା ପରେ ତାପରେ ଗଲି ସ୍କୁଲ ପାଖକୁ। ସ୍କୁଲ ପାଖରେ ଯୋଉ ଡେଲିଭରି ବାଲା ତାକୁ ଦେଇକିନା ତାକୁ ଦେଲି ତାପରେ ସବୁ ଦେଲି। ଦେଲି ଦେଇକି ଆସିଲାବେଳକୁ। ଭାତ ବଢା ହେଇଯାଇଥିଲା କିନ୍ତୁ ତରକାରୀ କିଛି ହେଇନଥିଲା। ତା ପ ରେ ନାଁ ଘର ଲୋକ ସେ ସବୁ ତରକାରୀରେ ଛୁଙ୍କ ଫୁଙ୍କ କଲେ। ଚୁଙ୍କ ମାରିକି ତାପରେ ମୁଁ ଵାଢ଼ି ହେକି ଆଣିଲି ଆଣିଲି ତ କଣ ଖାଇଲି ନା ଗରମ ଭାତ ଗରମ ଭାତ ସହିତ ଡାଲି ହେଇଥିଲା। ଡାଲି ସହିତ ଯୋଉ ପରେ ଯୋଉ କହିଥିଲି ଯୋଉ ତରକାରୀ ବସିଛି ସେଟା ଥିଲା ସନ୍ତୁଳା। ସନ୍ତଳା ହେଇଯାଇଥିଲା ଖାଲି ତା ଛୁଙ୍କା କରିବା ବାକିଥିଲା। ଛୁଙ୍କ ଟା ମରା ହେଲା ଆଉ ଛୁଙ୍କ ମାରି ସାରିଲା ନେଲି ଏଇ ଏବେ ଯଷ୍ଟ ଖାଇକି ଆସିଲି ଆଉ। ଆଉ ଆପଣ ଆପଣ କଁ ଖାଇଛନ୍ତି।
ମୁଁ ଆଜି। ବେଶୀ କିଛି କରିନଥିଲି। ଆଜି ମୋ ଦେହଟା ଭଲ ନଥିଲା ଯେ ମୁଁ। ଡାଲି କରିଥିଲି ମୁଁ ପ ଭା ମାନେ ଦେହ ଭଲ ନାହିଁ ବୋଲି ପଖାଳ ଖାଇବିନି ତ। ତେଣୁ ଗରମ କରିଥିଲି ଗରମ ଆଉ ଡାଲି। ହୁଁ ଆଳୁ ସିଝେଇ ଦେଇଥିଲି। ଏଁ ଆଳୁ ହୁଁ ଛଡେଇକି ସେଇଥିରେ। ଏଁ ପିଆଜ ଆଉ ମିକ୍ସଚର ଟିକେ। ଅମ୍ ଚେନ୍ନାଚୁରୁ। ଚେନ୍ନାଚୁରୁ ଟିକେ ପିଆଜ କଞ୍ଚା ଲଙ୍କା। ସୋରିଷ ତେଲ ସେଇଥେରେ ଟିକେ ପକେଇଦେଲି। ଆଉ ପାଟି ଟା ଭଲ ଲାଗୁନି ଦେହ ଭଲ ନାହିଁ ଯେ ପାଟି ଟା ଭଲ ଲାଗୁନି। ସେଥିପାଇଁ ଲେମ୍ବୁ ଚେନେ। ଟିକେ ନାକୁ ଲେମ୍ବୁ କାଗଜି ଲେମ୍ବୁ। ଆଉ କଞ୍ଚା ଲଙ୍କା। ରସୁଣ ଦିକୁଲା ତାକୁ ଭଲ କିରି ଚକଡି ଚୁକୁଡା ଦେଲି। ଆଉ ଡାଲି ଡାଲି ମତେ ଡାଲି ଏତେ ଖାଇବାକୁ ଭଲ ଲାଗେନି। ଏଁ ତେଣୁ ତାକୁ ଅଳ୍ପ ପାଟି ତ ଭଲ ଲାଗୁନି ଆଉ କଣ କରିବି। ତାକୁ ଅଳ୍ପ ଟିକେ ଟିକେ ପକେଇକି। ସେଇ ଆଳୁ ଯୋଉ ଚକଡ଼ି ଥିଲି ଚେନାଚୁର ପକେଇକି। ଆଉ ଲେମ୍ବୁ ପାଣି କରିଥିଲି ତାକୁ। ଟିକେ ଟିକେ ପକେଇକି। ଅଳ୍ପ ଦିଟା ଆଜି ଭାତ ଖାଇଛି ଅଳ୍ପ ଦିଟା ଭାତ ଖାଇଲି। ତାପରେ ଭ ଭାତ ଖାଇ ସାରିଲା ପରେ। ଏଁ ଖାଇଲି ମୋତେ ଟିକେ ଜର ଜର ହଉଛି। ଫେଣେ ଔଷଧ ଖାଇଲି ଔଷଧ ଖାଇକି ଟିକେ ଗଡି ପଡ଼ିଥିଲି ଆଉ।
ଉଁ ହୁଁ।
ଆଉ ତମେ ତମେ ଖେଳିବାକୁ ଯାଉଛ କେତେବେଳେ।
କଣ କଁ କହିଲ।
ତମେ ଖେଳିବାକୁ ଯାଉଛ କି।
ଖେଳିବାକୁୁ ଖେଳିବାକୁୁ। ଆଗୁରୁ ଯାଉଥିଲି କିନ୍ତୁ ଏବେ ପିଲା ନାହାନ୍ତି ଆମ ଗାଁରେ। ବହୁତ କମ ପିଲା ଅଛନ୍ତି। ତ ସେମାନେ ତ କେହି ଖେଳୁ ନାହାଁନ୍ତି। ସେମାନେ ଅଲଗା ଗୋଟେ ଗାଁ କୁ ଯାଇକି ଖେଳିବାକୁ। ମାନେ ବେଳେ ବଳେ ସବୁବେଳେ ତ ନୁହଁ ବେଳେ ବେଳେ ଯାଉଛନ୍ତି ଅନ୍ୟ ଗାଁକୁ। ସେଇଠି ଖେଳୁଛନ୍ତି। ଆଉ ମୁଁ ବି ଦିନେ ଦି ଦିନି ଯାଇଥିଲି ଖେଳିଲି। ତାପରେ ଏତେ ଆଉ ଇଛା ହେଲାନି ଖେଳିବାକୁ। ଅନ୍ୟ ଗାଁ ରେ। ଆଉ ଜାଇନି। କିନ୍ତୁ ଦେଖିବା ଯଦି ଡାକିବେ ତାହେଲେ ଯିବି ଖେଳିବାକୁ। ନ ଡାକିଲେ ତେଣିକି ଦେଖିଆ ଆଉ।
କଣ ଖେଳୁଚ?
ଆଁ ନାଁ ଯାଇକି କ୍ରିକେଟ୍ କ୍ରିକେଟ ହିଁ ଖେଳୁଚୁ ଆଉ ତ କିଛି ନାହିଁ ଗାଁରେ ସେମିତି କିଛି ଏଇ ଯେ ନାହିଁ ଯେ ଅଲଗା କିଛି ଗେମ୍ ଖେଳି ହବ ଭଲ କିଛି ଖେଳ ଖେଳି ହବ। ଖାଲି ଫିଲ୍ଡଟା ଅଛି ତ ସେଠି କ୍ରିକେଟ ହିଁ ଖେଳି ହବ। ଆଉ କିଛି ଅଲଗା ଖେଳ ଖେଳି ହବ ନାହିଁ। ଏଇଆ
ହଉ ମତେ କଣ ପଚା
ହଁ ଆପଣ ଉଁ ହୁଁ। ହୁଁ କଣ ଆଜି ଖାଇବା କଣ ବନେଇଥିଲ?
ଆଜି ପା ସେଇ ବନେଇଥିଲି ଡାଲି ଆଉ ତରକାରୀ ଏଁ ଡାଲି ତରକାରୀ ଆଉ ସିଜା ସୁଜି ଏମିତି କରିଦେଇ ଥିଲି ଆଳୁ ସିଜେଇ ଦେଇଥିଲି। କଁ କହିଲେ?
କୋଉ କୋଉ ତରକାରୀ ବନେଇଥିଲ?
ଆଜି ମୁଁ ଏଇ ସବୁ ପନିପରିବା ଆ ମିଶାମିଶି କରିକି ଉଁ ଉଁ ତାକୁ ବୁଟ ଡାଲି ଟିକେ ପକେଇ ଦେଇକି ତରକାରୀ କରିଥିଲି ମୁଁ କିନ୍ତୁ ତରକାରୀ ଖାଏନି କାରଣ ମତେ ଭଲ ଲାଗିଲାନି ମୋ ପାଟିକି ତ ମୁଁ ସେଥିପାଇଁ ତରକାରୀ ଖାଇନି ଖାଲି ଡାଲି ଟିକେ ଖାଇଚି। ଆଉ ଆଳୁ ସିଝେଇଥିଲି ଆଳୁ ଚକଡ଼ି ଖାଇଲି ଆଉ।
ଉଁ ହୁଁ ଯୋଉ କାଲି ଯୋଉ ଯାଇଥିଲ ସିଆ
ତମ୍ ତମର ସବୁଠୁ ଅଁ ପ୍ରିୟ ଖାଦ୍ୟ କଣ?
ମୋର ମୋର ସେମିତି କିଛି ପ୍ରିୟ ଖାଦ୍ୟ ନାଇଁ। ଆଉ ମୁଁ ମତେ ଯେତଳେ ଯାହା ମିଳିଲା ମୁଁ ସେଟା ଖାଇଦିଏଁ। ମାକ୍ସିମମ୍ ଟାଇମ୍ ମୁଁ ସେଇଟା ହିଁ ଖାଇଦିଏ। କିନ୍ତୁ ଅ ଯେତଳେ ମୁଁ ଓ ବେଳେ ବେଳେ କିନ୍ତୁ ମତେ ଅଧିକ ଭଲ ଲାଗେ କଣ ମଟନଟା ଟିକେ ଖାଇବାକୁ ଭଲ ଲାଗେ। ତାପରେ ଏ ଆଉ କଣ ଆ ଆଇଁଷ ଏତେ ତେ ଟିକେ ଭଲ ଲାଗେ ମାଛ ହଉ କି ସେ କୋ ଚିକେନ କୁଡା ଏଇ ସେ ଯୋଉ ଖାସି। ଏଁ ତାର ଝୋଳ ହୁଏ ସେଇଟା ଟିକେ ଭଲ ଲାଗେ। ଆଉ ସେମିତି କିଛି ନାହିଁ ଯେ ଆଉ ଭଲଗେନି ମତେ ସାଧା ବି ଭଲାଗେ। କିନ୍ତୁ ମାନେ ସାଧାରେ କଣ ଏ ସନ୍ତୁଳା ହେଲେ ବି ଭଲ ଲାଗେ। ସେ ଯୋଉ ଯାହା ହେଲେ ଭଜା ହ ଟିକେ ହେଲେ ମୁଁ ଖାଇଦିଏ। ମୋର ସେମିତି କିଛି ପ୍ରିୟ ନାହିଁ ଯାହା ଯେତଳେ ମିଳିଲା ତ ସେଇଟା ଖାଅ କିନ୍ତୁ ମୁଁ ମାନେ ଭଲ ଖାଦ୍ୟ ହେଇଥିବା ଦଆର ମାନେ ଅଧିକ ତେଲିଆ ହେଇନଥିବା ଅକାର। ଅଧିକ ମସଲା ହେଇନଥିବା ଦରକାର। ଉଁ ଆଉ ସେନ୍ତି ଲୁଣ ଫୁଣ ମସଲା ଫସା ସବୁ ଠିକ୍ ଠାକ୍ ପରିମାଣରେ ସେମିତି ଦରକାର ଆଉ। ଆଉ ଅଧିକ ତେଲିଆ କି ମସଲିଆ ଖାଦ୍ୟ ପସନ୍ଦ ନୁହଁ। ଆଉ ତାକୁ ଛାଡିଲେ ସେଣିକି ମାନେ ନର୍ମାଲ ଡାଲି ମତେ ଭଲ ଲାଗେ ରୁଟି ରୁଟି ସହିତ ଡାଲି। ଦିଟିଏ ପିଆଜ ଲଙ୍କା ଏନ୍ତି ଭାଙ୍ଗି ପକେଇ ଦେଇକି ବହୁତ ବଢିଆ ଲାଗ୍ ସେମିତି ତ ଦେଖିବାକୁ ଗଲେ କିଛି-ଇ-ଇ-ଇ ନାହିଁ ମୋ ଏମତି ପ୍ରିୟ ଖାଦ୍ୟ କିନ୍ତୁ ଏଇଆା ଆଉ। କୌଣସି ଖାଦ୍ୟକୁ ଆମେ-ଏ-ଏ-ଏ ଅଲଗା ପ୍ରକାରର ବନେଇକି ଖାଇପାରିବା। ଖାଲି ଡାଲିଟା କୁ ହି ଆମେ ଭଲସେ-ଏ-ଏ ଅଲଗା ଟାଇପର ବନେଇକି ଖାଇ ପାରିବା। ତ ସେଇ କଥା। ଆପଣଙ୍କର କଣ ପ୍ରିୟ ଖାଦ୍ୟ?
ମୋର ପ୍ରିୟ ଖାଦ୍ୟ ହଉଛି ମୁଁ ବହୁତ ଭଲ ପାଏ ପଖାଳ ଭାତ। ଆଉ-ଉ-ଉ-ଉ ଆଳୁ ପୋଡା ହଉ କିମ୍ବା ସିଝା ହଉ ଆ-ଆ-ଆ ଟମାଟୋ ତାକୁ ଟିକେ ତତେଇଦବ-ଅ-ଅ ଚୁଲିରେ ତାକୁ ଟିକେ ତ ତେଲ ଟିକେ ପକେଇକି ତତେଇ ଦବ ଆଉ ବାଇଗଣ ଟିକେ ତତେଇ ଦବ ଅ-ଅ-ଅ ବାଇଗଣ, ଟମାଟୋ, ଆଳୁ ଆଉ ବଡି ଦିଟା ଭାଜି ଦବ ଭଲ ବଡିିକ ହେଇଥିବ ବଡି ଦିଟା ଭାଜି ଦେଇକି ତାକୁ ପିଆଜ ଅ-ଅ ରସୁଣ ଆ ବାଦାମ ମଞ୍ଜି ଆଉ-ଉ ଲଙ୍କା ଏମତି ପକେଇକି ଝୋଳ କରିଦେଲେ ମତେ ପଖାଳ ଭାତ ଖାଇବାକୁ ଭଲ ଲାଗେ। କିନ୍ତୁ ଏବେ ତ ମୁଁ ପଖାଳ ଭାତ ଖାଇପାରୁନି ନା ମୋ ଦେହ ଖରାପ ଯେହେତୁ ମୁଁ ପ ଖାଳ ଭାତ ବହୁତ ଦିନ ହେଲା ଖାଇପାରୁନି।
ହୁଁ ହୁଁ। ଏଇଆ ଆଉ ଭଜାର ଭଜ
ଆଉ-ଉ-ଉ ତ ତମର ସ୍କୁ କଲେଜ କେବେ ଖୋଲିବ?
କଲେଜେ କଲେଜେ ଆଉ ଆଗ ଆ କଲେଜ ଆମର ଆଉ ଆଠ ଦଶ ଦିନରେ ଖୋଲିଯିବ। ମାନେ-ଏ-ଏ ହଉଛି ଆସନ୍ତା ମାସ ଦଶ କିି ନଅ ଦଶ ଭିତରେ ଖୁଲି ଯିବାର ବହୁତ ସମ୍ଭାବନା ଅଛି। ଅ-ଅ-ଅ ତ ମେସ୍-ସ୍ ଟା ଖୋଲିଗଲେ ଆମେ ଭାବିଛୁ ପଳେଇବୁ ବୋଲି। ହଉ ହଉ
ସେଇଠି ସେଇଠି ତମର ଭଲ ଖାଦ୍ୟ ହୁଏ?
ହଁ।
ହ୍ୟାଲୋ।
ହଁ ସେଠି ହୁଏ ଆଉ ମୁଁ ରଖ୍
ହଉ ଭଲ, ହଁ ହଉ ରଖ।